ହ୍ୟାଲୋ ହଁଁ ହେ ସେମ ସେମିତି ବିଟ ଅପସନ୍ ଓଡ଼ିଶାରେ ନାହିଁ ନାଇଁ।
ନା ନାହିଁ।
ହଁ ସେଟା ଇଏ ସେ ଆନ୍ଧ୍ରା ଖାଲି ଅପସନ ଟା ରହୁଛି ନାଇଁ।
ହୁଁ।
ହଁ ହଁ ତାହେଲେ ବିଟା ଉ ହଁ ଏତେ ବର୍ଷ ପରେ ଆଉ ହବନି। ଏଟା ତ ଏଇଆ। ସେଟା କଣ ଟପିକ୍ ମାନେ ପଢିବା ମାନେ ମାନେ ଗୁଟା ପଢିବା କଥା ଡିସକସନ ହବା
ମାନ ଗୋଟେ ଟପିକ ଆମେ ବାଛିବା ଗୋଟେ ନୂଆ ଟପିକ ମାନେ ଜିନିଷ ଶିଖ ନା ନାଇଁ ନା ଟପିକି ଆମେ ପଡିିବା ନିଜସ୍ ମାନେ ଇଏ କପ ପାଇଁ ଡିସକସନ କରିବା ସପ୍ତାହକୁ ଥରେ ଖଣ୍ଟେ ସେମିତି କମ୍ଫର୍ଟ ଆଉ।
ସେମିତି କହିହବନି କାହିଁକି ନା ବହୁତ ସାରା କାମ ରହୁଛି।
ହଁ ହଁ ହଁ ହଁ ହ। ସେୟା ଏୟା ଆଉ।
ଟାସ୍କ ଟା କମ୍ପ୍ଲିଟ କରିବାର ଅଛି ବୋଲି
ହୁଁ ହୁଁ ଗପୁଛନ୍ତି ହଁ।
ଦବାକୁ ପଡୁଛି ସେମିତିରେ ଆପଣଙ୍କର ଜେଜେଜେଜେ ବାପା ମାନେ ଜେଜେ ବାପା ଜେମା ଅଛନ୍ତି ନା ନାହାନ୍ତୀ, ନାହାନ୍ତି ଆପଣ କେବେ ମାନେ ପିଲା ବେଳୁ ଦେଖିଛନ୍ତି
ଦେଖିଛନ୍ତୀ ଦେଖିଛନ୍ତୀ, ମୁଁ ମା କୁ ଦେଖିଛି ଦଶ ବର୍ଷ ଆଙ୍କେ ତାପରେ ଆଉ ଦେଖିନି ମାନେ ମା ମାକୁ ଦେଖିଚି, ଜେଜେକୁ ଦେଖିନି ମାନେ ମାସକର ହେଇଚି ମରଜାଇ ଛନ୍ତି, ଆଉ। ହୁଁ ହଁ।
କଣ ତାଙ୍କ ସହିତ ସେଇ ଯେତେବେଳେ ଗପ ଗପ ଶୁଣନ୍ତି ଆପଣ।
ହ ହଁ ଗପ ସ ସେତେ ଶୁନେଇଥିଲା ଆମେ ତ ସେତ ଦଶ ବର୍ଷ ହେଇଥିଲି, ଏତେ ମନ ହବୁନି ସେ ଭୂତ ଷ୍ଟୋରୀ ତ ସେଇ ଭୂତଷ୍ଟୋରି। ଆଉ କଣ ହଁ ହଁ।
ସେମାନଙ୍କ ଅନୁଭୂତି କଥାବାର୍ତ୍ତା ଏବେ ହଁ ସେତେବେଳେ ତ ଆପଣ ଛୋଟ ଥିଲେ। ସେତେ ଏବେ ହଁ ଏବେ ଫୁଲ୍ ଥିଲେ ହୁଏ ତ ଜାଣି ପାରିଥାନ୍ତେ ବୁଝି ପାରିଥାନ୍ତେ ପ୍ରକୃତରେ କିନ୍ତୁ ଜେଜେବାପା ଜେଜେମା ନାତି ନାତିୁଣୀ ମାନଙ୍କୁ ବହୁତ ଭଲ ପାଆନ୍ତି।
ହଁ ଏଇଟା ସତ ଏବେ ମୁଁ ଦେଖିଚି ସବୁ, ହୁଁ ହୁଁ।
ଅଜା ଆଇ ବିି ନାହାନ୍ତି।
ଅଜା ଆଇ ବି ମାନେ ମୁଁ ତାଙ୍କ ସହ ମାନେ ଏତେ ଦେଖାଏ ମାନେ ମରିଥିଲେ ମୋ ମନେ ଅଛି ମୁଁ ସେତେବେଳେ ବି ଛୋଟ ପିଲା ଥିଲି। ହଁ ସେ ଜଲ୍ଦି ଜଲଦି ପାସ ଆଉଟ୍ ମାନେ ପାସ୍ ହେଇଯାଇଛି ପାସ ଆଉଟ୍ କରିଦେଇ
ଆପଣଙ୍କର ଭାଇ ଭଉଣୀ କେତେ?
ମୁଁ ଏକ ଆଉ ଦି ଭଉଣୀ ଆଉ ଆପଣଙ୍କ ଦି ଭଉଣୀ ଗୋଟେ ଭାଇ ନା କଣ ନା କେତେ?
ନା ଆମେ ତିନି ଭଉଣୀ।
ହଁ ଆ ଭାଇ ନାହାନ୍ତି?
ନା।
ହଁ ଆପଣ ବଡ ବୋଧେ ନା କଣ?
ହୁଁ ହୁଁ।
ହୁଁ ତା ପଢାପଢି କରୁଛନ୍ତି ନା ଆଉ କଣ?
ହଁ ସମସ୍ତେ ମାନେ ଜବ୍ କରିିଲେଣି ସମସ୍ତେ
ସମସ୍ତେ ହଁ ଭଲ ହୁଁ। ନା ଆପଣ ଯଉ ଜବ ପାଇଲେ ତ ଏକ୍ସପିରିଏନ୍ସ କେ ଯୋଉ ଖୁସି ଟା ଫାଷ୍ଟ ଥାଏ ସେଟା ଲାଗିଲା ନା?
ବହୁତ ଖୁସି ଲାଗିଥିଲା ଯେତେବେଳେ ବାପାଙ୍କୁ ଫୋନ କରିକି କ ମାନେ କହିନି ମୁଁ କି ଅ ମାନେ ହେଇଯାଇଛି ସିଲେକ୍ସନ। ସିଲେକ୍ସନ୍ ଆଗ ଦେଖିକି ମୁଁ ଆଗ ଚାରି ରୁ ପାଞ୍ଚ ଥର ମୋ ନମ୍ବର ରୋଲ ନମ୍ବର ମାରିକି ଦେ
ହୁଁ ହୁଁ ହଁ।
ଏଇ ରୋଲ୍ ନଂ ଅଛି କି ନାଇଁ ତାପରେ ବାପାଙ୍କୁ ଯେତେବେଳେ ଫୋନ କରି କହିଲି ମୁଁ କହିଲି କି ବାବା ହେଇଯାଇଛି। ମାନେ ଏଇଟା ସେତେବେଳକୁ ମାନେ ପାଖିରେ ପୁରା ଲୁ ଛଳଛଳ ହେଇ ଯାଇଥିଲା। ସେ ମାନେ କେମିତି ଗୋଟେ ମୁହୂର୍ତ୍ତ ସେଠୁ ମୋ ଭଉଣୀ ଫୋନ କଲା, କ ମୋ ଭଉଣୀ ଯେତେବେଳେ ଫୋନ କଲା କହିଲା ଆଉ ହୁଁ। କଣ କରୁଚୁ ଏମିତି ଯେତେବେଳେ ପଚାରିଲା ମୁଁ ସେତେବେଳେ ମୁଁ ସେଇଠୁ ତା ସହିତ ଲାଗିଆ ପାଇଁ ମଜାକରେ ଏମତି କହିଲି, ମୁଁ କହିଲି ଏଇକ ଏବେଠାରୁ ସମ୍ମାନ ଦେଇକି କଥାବାର୍ତ୍ତା କର। ଆଉ କଣ ଏମିତି ହେଇଗଲା କି, ମୁଁ କହିଲି କି ତୁ ଭାବି ପାରୁନୁ ତୁ ଗୋଟେ ଟିଚର ସହ କ ଥାବାର୍ତ୍ତା କରୁଚୁ ଗମେଣ୍ଟ ଟିଚର ସହିତ ପୁଣି, ସେ ସେଇଠୁ କହିଲା ସତରେ ସତରେ ହେଇଗଲା କଂଗ୍ରାଚୁଲେସନ, ଆଉ ତୁ ଆ ତାର ପାସ ଥିଲା କି ତୁ ଯାହା କରଚୁ କର, ସାଲାରୀ ପାଇବୁ ମାନେ ମୁଁ ଗୋଟେ ଭଲ ଡ୍ରେସ୍ କିଣିବି ସାରିକ ସେଟା ପାଞ୍ଚ ହଜାର ପଡୁ କି ଦଶ ହଜାର ପଡୁ ଏମତି କହିଲା। ମୁଁ କହିଲି ହଉ ଠିକ ଅଛି।
ହଁ। ଉଁ ହୁଁ ଆଉ ତାପରେ ବହୁତ ଖୁସି ଲାଗିବରେ ଘରଲୋକ ବାପା ମାଆ ବହୁତ ଖୁସି ଲାଗିଥିବ ନାଇଁ?
ହୁଁ ଯେତେବେଳେ ବୋଉ ବି କୁହେ ଯେତେବେଳେ ବୋଉ ମାନେ କୁହନ୍ତି କି କୁହନ୍ତି ତୁ କେ କେତେ ଖୁସି ହେଇଚୁ ଆମେ ଜାଣିନୁ, କିନ୍ତୁ ତୋ ବାପା ଯେତିକି ଖୁସି ହେଇଛନ୍ତି ମାନେ ତାଙ୍କ ପାଦ ତଳେ ଲାଗୁନଥାଏ।
ଓହୋ ମାନେ ଗୋଟେ ଏତେ ବର୍ଷ କଷ୍ ଷ୍ଟ ଗୋଟେ ଦେଇଥାନ୍ତି ଗୋଟେ କିଛି ତାଙ୍କୁ ବହୁତ ଏତେ ବର୍ଷରେ ମିଳେ।
ନା ପ୍ରଥମ କଥା ହେଲା କଣ ତାଙ୍କ ଜୀବନଟା ସଂଘର୍ଷରେ ସଂଘର୍ଷରେ କଟିଗଲା ହେଲା ତାପରେ ଘରର ପ୍ରଥମ ପିଢି ଯେତେବେଳେ ଗମେଣ୍ଟସ
ହଁ ଏଇଟା ବହୁତ କଷ୍ଟ ହୁଏ ଏଇଟା ବହୁତ କଷ୍ଟ ହେଇ ନଥାଏ, ମୁଁ ଯେତିକି ଇଏ।
ହଁ ଉଁ ସେମାନେ ଚେଷ୍ଟା କରନ୍ତି ତାପରେ ଆମେ ଯେହେତୁ ତିନି ତିନି ଝି ଜଣେ ତିନି ତିନି ଝିଅ, ତ ତ ସେ ବହୁତ କିଛି ଶୁଣିବାକୁ ବି ମିଳିଛି ସେତେବେଳେ, ଆମେ ତ ଜାଣିନୁ କିନ୍ତୁ ବାପା ବୋଉ ଯାହା କୁହନ୍ତି କି, ବହୁତ ଲୋକ ବହୁତ କିଛି କଥା କୁହନ୍ତି, ପୁଅ ନାହିଁ ବୋଲି। ଆମର ତ ହଁ ବାପା କିନ୍ତୁ କେବେ ବି ଆମକୁ ସେମିତି କେବେ ଅନୁଭବ କରିଆକୁ ଦେଇନାହାନ୍ତି, ମାନେ ପୁରା ପୁଅପିଲା ମାନଙ୍କୁ ଯେତିକି ସ୍ଵାଧୀନତା ମିଳିବା ଦର କାର ସେ ସବୁ ପ୍ରକାର ସ୍ୱାଧୀନତା ଆମକୁ ଦେଇଛନ୍ତି, ଆ କୁଆଡେ ମାନେ କୁଆଡେ ଯିବାକୁ ହେଲେ ମନା କରିନାହାଁନ୍ତି ଆଡେ ଯାଅନି ବୋଲି। ମାନେ କୌଣସି କଥାରେ ନାଁ କହିନାହାଁନ୍ତି। ଏପର୍ଯ୍ୟନ୍ତ ହେଲାଣି, ଆଉ ଉଁ ତ ସବୁ ପ୍ରକାର ସ୍ଵାଧୀନତା ଦେଇଛନ୍ତି।
ହଁ।
ପ ସେମିତି କେବେ ପାତର ଅନ୍ତର କରିନାହାଁନ୍ତି। ନାଇଁ ପୁଅ ପିଲା ଏଇ ସବୁ କାମ କରିବା ଦରକାର। ଏବେ କଣ ଏବେ ସିଏ ଗର୍ବରେ ସମସ୍ତଙ୍କୁ କହିପାରୁଛନ୍ତି କି ଉଁ ପୁଅ ଥିଲେ ଅଧିକ କଣ କରିପାରିଥାନ୍ତି।
ନା ସେଟା ଲାଗିବ କହିଲେ ବି କିଛି ଅସୁ
ହୁଁ।
ଆଉଟା ବି ମୁଁ ଗୋଟା କଁ ପଚାରି ବୁଝିନି ହଁ, ତମେ ଯେଟା ଭି ପଏଣ୍ଟ ଟା କଣ ଦବ କି ଏବେ ଯୋଉ ସ୍ତ୍ରୀ ଲୋକ ମାରି ଦଉଛନ୍ତି ଗୋଟେ ସ୍ୱାମୀ ହଉ ଏବେ କିଛି ସନ୍ଥକ ଏବେ କେତନ ନା କଣ ରହିଲା ତା ନା। ତାକୁ ମାରିଦେଲେ ସିଏ ମାରିଦେଲେ ଇଏ ମାନେ ବହୁତଉ ହୁ ସ୍ତ୍ରୀ ମାନେ ମାରି ଦେଉଚ୍ଛନ୍ତି। ତାକୁ ଗୋଟେ ତାକୁ ଡିଫରେଣ୍ଟ କେମିତି କରିବ ମାନେ ବୁଝିପାରୁଥିବ।
ସେ ମୁଁ ବୁଝିଲି ଯେ।
ହଁ।
କିନ୍ତୁ ସେଇ ସବୁ କଣ କହିଲେ ସେ ସେ ସବୁ ମାନସିକ ତାର ଉ କଥା ସି କାହାର କେମିତି ମାନସିକତା ସେଇ ସବୁକୁ ଆମେ ତ ବଦଳେଇ ଦେଇ ପାରିବାନି।
ହ ହୁଁ। ପ ବାଙ୍ଗଲୋ
କାହାକୁ ବଦଳେଇ ଦେଇ ପାରିବେନି ଯେ ପର୍ଯ୍ୟନ୍ତ ନିଜେ ନ ଚାହିଁଛନ୍ତି କି। ପରିବର୍ତ୍ତନ ହବା ପାଇଁକା ଆପଣ କାହାର ଚିନ୍ତାଧାରାକୁ ବଦଳେଇ ଦେଇ ପାରିବେନି ଚେଷ୍ଟା କରିପାରିବେ। କିନ୍ତୁ କହିପାରିବେନି କି ହଁ ମୁଁ ଏଇଟା ବଦଳେଇକିରି ହିଁ ରଖି ହୁଁ
ନାଇ ମ ମୁଁ ଯୋଉ ଏବେ ଇନଷ୍ଟା ରିଲ୍‌ ହଉ ଇଏ ମାନେ କହୁଛନ୍ତି ଯେ ଆଉ ସ୍ତ୍ରୀ ଲୋକ ମାନ ଭରସା ରଖିବା କଥା ନୁହଁ ଏକଥା ମୁଁ ସେ କଥା କହିବାକୁ ଚାହୁଥିଲି ଏଇଟା ବୁଝିଲ। ମାନେ ସ୍ତ୍ରୀ ଲୋକ ମୁଁ ମାନେ ସେଇ ଏବେ ଧର,। ପାଞ୍ଚ ବର୍ଷ ମରିଛନ୍ତି ମାନେ ହଁ ହାଲ
ହଁ ମୁଁ ବୁଝିଲି ମୁଁ ସେ ସମସ୍ତେ ସମସ୍ତେ ଏକା ପ୍ରକାରର ନୁହନ୍ତି।
ହଁ। ହେ ମୁଁ ମୁଁ ମୁଁ ସେଇଟା ଆଡ୍ କରି। ଯ ଗୋଟା କଥା ଶୁଣନ୍ତୁ ହେଲା ଲାଷ୍ଟ ପାଞ୍ଚ ବର୍ଷରେ ସ୍ତ୍ରୀ ମାନେ ମାରିଛନ୍ତି ସାତଶହ ପଞ୍ଚାଅଶୀ ନା କେତେ ଜଣ ମାନ ସଵାମୀ ଲାଷ୍ଟ ଫାଈପ୍ ଇଏର। ପ୍ରତି ତିରିଶ ଦିନ ମରୁଛନ୍ତି ମାନେ ସ୍ଵାମୀ ଦ୍ଵାରା ସ୍ତ୍ରୀ ପ୍ରତି ମାସେ ତିରିଶ ଦିନରେ ଆଠଶହ କେତେ ପଚାଶ ଭାବୁଥାନ୍ ପ୍ରତି ମାସରେ ଯୋଉଟା ହେଇଯାଉଛି ମାନେ ପୁରୁଷ ମାନେ ଏତେ ଅତ୍ୟାଚାର କରୁଛନ୍ତି ମାନେ ସେଟା ମାନେ କେବେ ତାକୁ ନର୍ମାଲାଇଜ କରାଯାଇଛି। କିନ୍ତୁ ଏ ସ୍ତ୍ରୀ ଲୋକ କଲେ ତାକୁ ମାନେ ହାଇଲାଇଟ କରାଜାଉଛି ବୁଝିପାଇଲ।
ହଁମୁ ବୁଝିଲି।
ହଁ ହୁଁ ଆଉ ଷାଠିଏ ଜଣ । ସେଟା ମାନେ । ତମେ ଗୋଟେ ଦିନଷକୁ ଦେଖିଲେ କି ସବୁ ମାନେ ପଜେଟିଭ ନେଗେସିଭ୍ ଟାଇଟ ଦେଖ ନା ମାନେ ୱାନ
ନାଇଁ ବୋଥ୍ ସାଇଟ୍ ଦେଖିବାକୁ ପଡ଼ିବ। ଦି
ହଁ ହ।
ଦିଟା ଯାକ ତ ସବୁଉ ସେଇ ସବୁକିଛି ଠିକ୍ ବୋଲି ଧରି ହବନି। କି ସବୁ କିଛି ଭୁଲ୍ ବୋଲି ଧରି ହବନି। ମନେକର ତ ଜଦି ଇ ଜଣେ ଆସି କି କହୁଛନ୍ତି ମୁଁ ମୁଁ ଯାହାକରେ। କି ମନେକର ମୋର ଗୋଟେ ସାଙ୍ଗ ଆସିକି କହିଲା କି କାହା ତାର କାହାସହ ଝଗଡ଼ା ହେଇଛି। ସିଏ ମତେ ଯେତେବେଳେ ବି କହିବ ଆପଣଙ୍କୁ ଯିଏବି ଏଇସବୁ ବିଷୟରେ କହିବ। ମନେ ରଖିଥାନ୍ତୁ ଯେ ସେ ସବୁବେଳେ ନିଃ ନିଜ ସପୋର୍ଟ ରେ କଥା ଗୁଡ଼ା କହିବ।
ହଁ ।
ସିଏ କୋ କରିଥିବା ଭୁଲ ବିଷୟରେ କେବେ ବି କହିବେନି।
ଉଁ ନା।
ତ ଆପଣଙ୍କୁ କଣ କରିବାର ଅଛି। କିଛି ମତାମତ ହଁ ମ ମତାମତ କିଛି ଆପଣ ଦବା ପୂର୍ବରୁ ଆପଣଙ୍କୁ ପ୍ରକୃତରେ ଜାଣିବାକୁ ମିଳିବ କଥାଟା କଣ ଘ ଟଣା ଟା କଣ, ତାହା ପରେ ଆପଣ କିଛି ମତାମତ ଦେବେ।
ନହେଲେ ମୋର ସାଙ୍ଗ ତ ମୋ ସାଙ୍ଗ କହୁଛି ମାନେ ସେଇଟା ହିଁ ଠିକ୍ ହେଇଥିବ ବୋଲି ସେମିତି ମାନେ ନା
ହୁଁ ହୁଁ ମୁଁ ମୋର କିଛିଟା ମାନେ ଠିକ୍ ଭୁଲ୍ କହିବ ହେଲା। ନା ନା ମୁଁ ମୋର ବି କିଛି ଭୁଲ ଧାରଣା ଥାଇ ପାରେ ନା ମୁଁ କୋହୁଚି ତମେ କନ୍ ଫାନ୍ ଠିକ୍ ଭୁଲ୍ ମାନେ ଫିଜିକାଲିଇ ଓମ୍ ମାନେ ଓମ୍ ଟିକେ ଉଇକ୍ ଥାଆନ୍ତି ଯଉମାନେ ମାନେ ଏଟା ମାନେ ସତ ନା ଆମିଷ। ଫିଜିକାଲ୍ ଫିଜିକାଲି ମାନେ ଓ ଓମେନ୍ ମାନେ କିଏ ଓଏ ମେନ୍ସ୍ ରେ ଉଇକ୍ ଥାଏ। ଏଟା ମାନେ ସତ ନା ମାନେ ଭୁଲ୍ ଧାର
ଫିଜିକାଲି ମାନେ ମୁଁ କଥା କହୁଚି। ସତ।
ତ ବୁଝି ଶାରୀରିକ ଭାବେ ମାନେ ମହିଳା ମାନେ ପୁରୁଷ ମାନଙ୍କ ଠାରୁ ଟିକେ ଦୁର୍ବଳ ଥାନ୍ତି ତ ହଁ।
ହଁ ହଁ ହଁ ସଦୁ ସତ ଆ ହଁ ଆଉତା ମାନେ କଣ ଜେମ୍ତି ମୁଁ ହିଁ ଆ ମୁଁ ଆଉ ହୁଁ ଶୁଣିବି ତାକୁ କଇଦିଅନ୍ତୁ ଆପଣ।
ଆପଣ ଦେଖନ୍ତୁ ଆପଣ ଯେତିକି ଓଜନ
ହୁଁ।
କାଳେ ଏଟା ଫ୍ୟାମିଲିରେ ସପୋଟର ଅଛନ୍ତି। ମାନେ ହେଟା ମୁଁ ବି ଫ୍ୟାମିଲି ସେଟା ମୁଁ ବି କହୁନି ଯେ ଇଏ ସପଟ୍ କରିବ। ଆଁ ଆଏ ମୁଁ ମାନେ କେତେ
କଂ
ଆଉ କଥା ହେବୁ ପରେ।
ହୁଁ।
ଆ କଥା ହେଇପାରିବ।
ସାର୍ ଏବେ ଆଜ୍ଞା
ହଁ। ଏବେ କଥା ହେଇପାରିବା ପଳେଇବା ନା ରହିବା ଏବେ।
ଆ ଟିକେ ପରେ ଛା ଛାଡିକି କିଛି ସମୟ ଛାଡିକି ନହେଲେ କଲ୍ କରିବା। ମୁଁ ଟିକେ କାମ ଅଛି ମୁଁ କାମ ସାରିଦିଏ ତାପରେ।